ହ୍ୟାଲୋ।
ହଁ।
ଆଣ
ହେଇଠି ଟିକେ ବସିକି ପଢୁଥିଲେ ଆଉ।
ଓହୋ ପାଠ ପଢୁ ପାଠ ପଢୁଚୁ।
ଆଜ୍ଞା।
ଓହୋ। ଆରେ ମୋର ତ ପାଗଳ କୁକୁର ବୁଲୁଚି ଜାଣିଚୁ ନା ନାହିଁ।
ହଁ ବୁଲୁଛି ଏ ବହେ ପିଲାଙ୍କୁ ବି କାମୁଡିଲାଣି।
ହଁ ପରା ଆମ ଆଡେ ବି ସେଠି ଗୋଟେ କୁକୁର ବୁଲୁଛି ଯେ ସେ ବି ଏମିତି ବହେ ଲୋକଙ୍କ କାମୁଡି ଦେଲାଣି, ଏବେ ଗୋଟେ ଛୁଆକୁ କାମୁଡି ଦେଇଛି ଯେ ସିଏ ଯାଇଚି ଉଁ, ମେଡିକାଲ୍ ନିଆହେଇ ତାକୁ ଡାକ୍ତରଖାନା।
ଜ- ଜଳାନ୍ତକ ରୋଗ ହେଲେ ବା କୁଆଡେ ଜଳଙ୍କୁ ଡରନ୍ତି ସେ ଆମ କୁ ଛୁଆ ରା କଣ କୁକୁର କାମୁଡିଛି ଘର ଲୋକଙ୍କୁ ଲୁଚଉଚନ୍ତି ତ କହୁନାହାନ୍ତି।
କଣ ସ- ଉ-କହିନାହାନ୍ତି ଯେ ଗୋଟେ ଛୁଆ କହିନଥିବ ନା ଆଉ।
ଏମିତି କହୁନାହାନ୍ତି ସେ କହୁଛନ୍ତି କଣ ଟିକେ ନାକୁ କାମୁଡି ଦେଇଛି ବୋଲି।
ଓହୋ! କହିନାହାନ୍ତି ଘରେ ତାହେଲେ। ତାହେଲେ ତାଙ୍କର ସେ କେମିତି ଜାଣିଲେ?
ଏମିତି ଏଇ କଥାବାର୍ତ୍ତା ରୁ ଏମତି ଜାଣିଲୁ ଆଉ।
ଓହୋ! ତା ଦେହ କେମିତି ଅଛି?
ଏମତି ଭଲ ଅଛି ଯେ ଏଇନା କଣ ଯେ ବାହାରିଲାଣି।। ଆସ୍ତେ ଆସ୍ତେ ଯେମିତି ଦେଖାଯିବ। ନାଇଁ ଏମିତି ଲକ୍ଷଣ ଦେଖାଯାଏନି, ଆସ୍ତେ ଆସ୍ତେ ଦେଖାଯିବ ବୋଧେ ଆଉ।
ଓହୋ, ଚ ଲକ୍ଷଣ ଦେଖେଇଲେ ସିଏ ପୁରା ଏମିତି ଅ, ଉଁ, କୁକୁର ଭଳିଆ ଭୁକିବ। ଆଉ ତାକୁ ପାଣିକୁ ଦେଖିଲେ ସେ ଡରିବ ଜାଣିଛୁ ନା ନାହିଁ?
ହଁ ସେ ବହୁତ ପାଣି କୁ ଡରେ। ଆଉ ଏଟା ତ କୁକୁର କାମୁଡିଲେ ହୁଏନି, ଇଏ ଏ ବହୁତ ପ୍ରକାର ବସ୍ତୁ ବି କାମୁଡିଲେ ହୁଏ। ମାଂସାଶୀ ପ୍ରାଣୀ ମାନଙ୍କ କାମୁଡ଼ିଲେ ହୁଏ।
ହଁ ମାଂସାଶୀ ପ୍ରାଣୀ ଯୋଉମାନେ ଉଁ, ପାଗଳ ହେଇଯାଇଥିବେ ଯୋଉ କୁକୁଡ କୁକୁର। ବିଲେଇ ବିଲୁଆ ଏମାନେ ଗଧିଆ ଏମାନେ କାମୁଡିଲେ ସେ ରୋଗଟା ହେଇଥାଏ। ଆଉ ସେଇ ରୋଗର ଲକ୍ଷଣ ତ ବହୁତୁ ଇଏ। ଯଦି ରୋଗ ଟା ହଉଛି ତାହେଲେ ତ କିଛି ମାନେ କାମୁଡିଲା କି ସେମିତି କିଛି ପଶୁ କାମୁଡିଲା। ତୁ ସାଙ୍ଗେ ସାଙ୍ଗେ ଯଦି ପ୍ରତିଷେଧକ ଟିକା ନେଇଯିବୁ ତାହେଲେ ଚଳିବ।
ଏ ଟିକାଟା ପ୍ରାୟ ଏଇ ଟିକା ଟା ତ ନିଆ ଯୋଉ ପାଞ୍ଚଟା ପାଞ୍ଚଟା ଟିକା ନିଆଯାଏ?
ହଁ ପାଞ୍ଚଟା ଟିକା ନିଆଯାଏ।
ପୁଣି ଅତି ବେଶୀ ଟିକେ ହେଲେ ନବେ ଦିନରେ ଟିକା ଟା ନିଆଯାଏ।
ହଁ, ହଁ କୋଉ କୋଉ ଦିନରେ ନିଆଯାଏ ଜାଣିଛୁ ନା ନାହି?
ହଁ ଗୋଟେ ଆଉ ଗୋଟେ ଚତୁର୍ଥ ଦିନରେ, ଆଉ ଗୋଟେ ଚତୁର୍ଥ ଦିନରେ ହୁଁ। ଆଉ ଗୋଟେ ହଉଛି ଅଠର ଦିନ, ଅଠେଇଶି ଦିନରେ।
ଏ ଅଠେଇଶ ଦିନରେ। ହୁଁ, ଆଉ ଅଧିକ ହବ ଯଦିକ ତାହେଲେ ମାନେ ଉଁ, ଟିକେ ଅଧିକ ଅଧିକା କ୍ଷତ ହେଇଥିବ ତାହେଲେ ନବେ ଦିନରେ। ଅତିରିକ୍ତ ଔଷଧ ଟା ନିଆଯାଏ ହଁ। ସେଇପା ସେଇ ଯଉ ଆ ଉଁ
ମୁଁ କହିଲି ଏଥିରେ ଯୋଉ ଲକ୍ଷଣ ଗୁରା ଦେଖାଯାଏ ଫାଷ୍ଟ ପା ଆ ଜର ଆସେ କୁଆଡେ?
ନାଇଁ ଜର ତ ଜର ଆସେନି। ସିଏ ଯୋଉ କଣ କହିଲୁ ଛୁଆ ଟା ଫାଷ୍ଟ ଧରିନିଅ ଯାହାକୁ ବି କାମୁଡିଥିବ ସିଏ ଆଗ କୁକୁର ଭଳିଆ ଭୁକିବା ଆରମ୍ଭ କରିବ। ତାପରେ ତାକୁ ଯଦି କା ଦେଖେଇବୁ ତୁ ପାଣି ଦେଖେଇବୁ ସିଏ ତାକୁ ଶୋଷ ହଉଥିଲେ ବି ସେ ପାଣି ପିଇ ପାରିବନି। ପାଣିକୁ ଦେଖିଲେ ଡରିବ ଖାଲି।
ମୁଣ୍ଡ ବ୍ୟଥା ବି ହୁଏ ଏଥିରେ?
ହୁଁ?
ମୁଣ୍ଡ ବ୍ୟଥା ବି ହୁଏ ଏଥିରେ?
ହଁ ମୁଣ୍ଡ ବ୍ୟଥା ହୁଏ, ବିଭିନ୍ନ ପ୍ରକାର ତାର ଲକ୍ଷଣ ଥାଏ ଆଉ। ମୁଁ ତ ଲକ୍ଷଣ ବିଷୟରେ ହେ ଆଉ ବେଶୀ ଜାଣିନି। ତୁ କଣ ଜାଣିଚୁ କି ଲକ୍ଷଣ ବିଷୟରେ?
ହଁ କୁଆଡେ ଜର ଆସେ, ତାପରେ ବହୁତ ଜୋର ମୁ ମୁଣ୍ଡ ବ୍ୟଥା ହୁଏ। ତାପରେ କୁଆଡେ ଗୋଡ ହାତଗୁରା ଯୋରେ ବିନ୍ଧେ।
ସ୍ନାୟବିକ ଲକ୍ଷଣ ବି ବହୁତ ଦେଖାଯାଏ।
ଓ ହଁ। ହଁ ପା ସେଟା କେତେ ମାରାତ୍ମକ ରୋଗ ଦେଖୁଚୁ। ଲୁଚେଇବା କଥା ନୁହଁବା ଆଦୌ ଘର ଲୋକଙ୍କ ଠୁ। ଯଦି ଓ କୁକୁର ଫୁକୁର କାମୁଡିଲା ଆଦୌ ବି ଘର ଲୋକଙ୍କ ଠୁ ଲୁଚେଇବା କଥା ନୁହଁ। ମୁଁ ଶୁଣୁଥିଲି କୁଆଡେ ମୁଁ ଶୁଣୁଥିଲି କୁଆଡେ ଗୋଟେ। ଏ ଆମ ଗାଁ ରେ ଗୋଟେ ଉଁ ବଳଦକୁ ବି ଏମିତି କୁକୁର କାମୁଡି ଦେଇଥିଲା ତାଙ୍କ ଘର ଲୋକ ବି ଏମତି ପଶୁ ଡାକ୍ତର କୁ ଡାକିକି ଦେଖେଇଲେନି। ତାପରେ ସେ ମାନେ ବଳଦ ଟା ବି ସେମତି କୁକୁର ଭଳିଆ ସେ କଣ କରିକି କୁକୁର ଭଳିଆ ଭୋକେ ସିଏ ବି ସବୁ ଲୋକଙ୍କୁ କାମୁଡି ଗୋଡେଇଲା ଲାଷ୍ଟ ହଳଦ ଟାକୁ ମାରିଦେଲେ।
କି ଏଥିରେ ଚିକିତ୍ସା ବି କଣ କେମିତି କରାଯାଏ?
ସେଇଆ ପା ଟୀକା ନିଆଯାଏ। ତୁ ପା ନିଜେ ଅବିକା କହିଲୁ ଟୀକା ନିଆଯାଏ ବୋଲି କୋଉ କୋଉ ଦିନରେ।
ଯଦି ଆମେ ଯାଇକି ଯଦି ନେଇପାରିବନି ଟୀକା ମାନେ ସାଙ୍ଗେ ସାଙ୍ଗେ ଯଦି କାମୁଡିଲା ମାନେ ଘର ଉପଚାରରେ କଣ ବି କରିପାରିବା?
ଘରଇ ଉପଚାର ସେଇଠି ଆଗ ଭଲସେ ସଫାସଫି କରିବା ଡେଟଲ ରେ ପକେଇକି ସଫା କରିବା ଏମତି ଆଉ।
ମୁଁ ତ ଜାଣିଥିଲି ସେରା ନେଲା ମାନେ ହଁ ପ୍ରାଥମିକ ଚିକିତ୍ସା ସେମତି ଟିକେ ସଫାସଫି କରିଦବା, କିନ୍ତୁ ଡାକ୍ତରଖାନା କୁ ନେଇଆନ୍ତି ବୋଲି ମୁଁ ଜାଣିଥିଲି। ଆଉ କଣ କରନ୍ତି ମୁଁ କାଇଁ ଜାଣିନି।
ଏଇ ଜଳନ୍ତାଙ୍କ ରୋଗ ଟା ଗୋଟେ ଭାଇରସ୍ ନା ଭୂତାଣୁ ମୁ ନିଜେ ବି ଜାଣିପାରୁନି।
ଉଁ ଭାଇରସ ଯାହା ତ ଭୂତାଣୁ ସେଇଆ। ନାଇଁ ହେଟା କଣ ଯୋଉ ଇଏ ହଁ ହେଟା ଭୂତାଣୁ ଜନିତ ବୋଧେ ହେଇଥିବ, କାରଣ ଜଣକୁ ଛୁଆ ଟା ଆଉ କାହାକୁ କାମୁଡି ଦବ ଯାହାକୁ ଲକ୍ଷଣ ଦେଖାଯାଉଚି ଜଳାନ୍ତକ ତାଠି ବି ସେ ଡ଼େଇଁକି ଯିବାହାରି ବୋଧେ ହେଇଥିବ ଭୂତାଣୁ ଜନିତ।
ଆଉ ଗୋଟେ କଥା ଜାଣିଛୁ ନାଇଁ ଆମ ଗାଁ ଆମ ଗାଁ ରେ ଏବେ ହାଡ଼ ଫୁଟ ବି ବହୁତ ମାତ୍ରାରେ ବ୍ୟାପିଛି।
ହଁ ହଁ ହାଡ଼ ଫୁଟି ଏ ଯୋଉ ଖରା ହୋଉଛି ହାଡ଼ ଫୁଟି ବି ହୋଉଛି ବୋଲି ମୁଁ ବି ଶୁଣିଲିଣି ଆମ ସାହି ରେ ଦି ଚାରି ଜଣ ଲୋକଙ୍କୁ ଏମିତି ହେଲାଣି।
ପି ଆମ ଆମ ସାହିରେ ଏବେ ଏମିତି ହେଲାଣି ଯେ ଏ ସେ ବହୁତ ହଇରାଣ ହୋଉଛନ୍ତି ଏତେ ଖରାରେ ଏଇ ଯୋଉ ହାଡ଼ ଫୁଟିକି ଗଡ଼େ ଏ ଆମ ମାନେ ଅନ୍ଧବିଶ୍ଵାସ କରୁଛନ୍ତି କି ଇଏ କୁଆଡ଼େ ଠାକୁରାଣୀ ବୋଲି।
ହଁ ସେଇଟା ହୋଉଛି ବହୁତ ମାନେ ଖରାପ କଥା। ସେ ଠାକୁରାଣୀ ବୋଲି ଭାବିକି ଉଁ ଟିକେ ଔଷଧ ଖାଉନାହାନ୍ତି କି ପ୍ରତିଷେଧ କରୁନାହାନ୍ତି ସେଟା ହୋଉଛି ଗୋଟେ ଡ଼ିଆଁ ରୋଗ। ସେଇଟା ମୁଁ ମୋ ଠି ହେଇଛି ମୁଁ ଯଦି ତୋ ସଂସ୍ପର୍ଶ ରେ ଆସିବି ତାହେଲେ ମୋଠୁ ସେ ରୋଗ ଟା ତୋ ପାଖକୁ ଯିବ। ସେଥିପାଇଁ ଡ଼ାକ୍ତରଙ୍କୁ ଦେଖ ହୁଁ
ମୁଁ କହିଲି ମୁଁ ଭାବୁଛି କି ଏ ଆଗୁଆ ଯାଇଙ୍କି ଟିକେ ଡ଼ାକ୍ତରଙ୍କ ପରାମର୍ଶରେ ଟିକେ କଥାବାର୍ତ୍ତା ହେଇକି ଆସିବୁ ବୋଲି ଭାବୁଛି ଯାଇକି ଯିବି ଆଉ ଏବେ ଦେଖିକି କେବେ ଆଉ।
ହଁ ହଁ ଆଗୁଆ ଯାଇକି ପଚାରିବୁ ଡ଼କ୍ଟରଙ୍କୁ। ଯେ ଯଦିକା ତମ ସାହିରେ ଏତେ ହେଇଗଲେଣି ହେଇଯାଇଥିବେ ତାହେଲେ ନିହାତି ହେଟା ଡ଼ିଆଁ ରୋଗଟା ଡ଼େଇଁବ। ତ ତା ପୂର୍ବରୁ ଆଗୁଆ ଟିକେ ଡ଼ାକ୍ତରଙ୍କୁ କହିକିନା ପଚାରିକିନା କଣ ଔଷଧ ଖାଇଦେଲେ ଭଲ। ନହେଲେ ଯୋଉ ଖରା ହୋଉଛି, ସେ ଗରମକୁ ଦେହ ହାତରେ ବେଶୀ ଘା ହେଇଯିବ। ହ ଆମ ଆଡ଼େ ତ ଏଡ଼େ କହୁଛନ୍ତି ନାହିଁ ମେଡ଼ିସିନ କିଛି ଖାଇବୁନି ଆଉ ଛାତ ଦିନ ହେଲେ ଠାକୁ ପଣା ଦବୁ ସେ ଠାକୁର ଛାଡ଼ିଯିବେ ମନକୁ।
ହେଲେ ମେଡ଼ିସିନ ତ ଖାଆନ୍ତି ଡ଼କ୍ତର ଡ଼କ୍ଟର ତ କହୁଥିଲେ ଏଥିରେ ମେଡ଼ିସିନ ଖାଇଲେ ଭଲ ହେଇଯିବ ବୋଲି।
ହଁ ପା ସେଇଟା ତ ଖାଇବା କଥା। କିନ୍ତୁ ଗାଁ ଗହଳିରେ ଲୋକ ମୋର ଅନ୍ଧବିଶ୍ଵାସ ତାଙ୍କୁ ବୁଝେଇ ହଉନି ସେ ବୁଝୁନାହାଁନ୍ତି ଆଉ।
ତାଙ୍କୁ ବୁଝେଇବା ଆମେ ବଡ଼ ବଡ଼ ପିଲା ହେଲେଣି ସମସ୍ତେ ବୁଝେଇଲେ ବୁଝିବେ ନା ଆଉ।
ହୁଁ ଆଗ ଆମେ ଆମ ଘରକୁ ଦେଖିବା ନାଁ କି? ଘର ଲୋକଙ୍କୁ ବୁଝେଇକି ତାଙ୍କୁ ଆଗ ଔଷଧ ଦେଇ ସାଇଲା ପରେ ଉଁ ତାପରେ ଯାଇକି ବାହାର ଲୋକଙ୍କୁ କହିହବ।
ଘର ଲୋକଙ୍କୁ ଟିକେ ସତର୍କ କରିବା କଥା ଆମେ ନିଜେ କରିବା ଆଉ।
ହଁ ତୁ ଯିବୁନି କାହା ସହିତ ମିଶାମଶି କରିବୁନି।
ନାଇଁ ମ କୁଆଡ଼େ ଯିବୁ ଏଇ ତ ଯେମିତି ହୋଉଛି। ଖରା ପୁଣି ଇଆଡ଼କୁ ଏଇ ରୋଗ ଯଦି ବ୍ୟାପିବ ପୁଣି କେତେ କଣ ହବ ଲୋ ମା।
ହଁ
ତମ ଆଡ଼େ ଯୋଉ ଦଳ ହାଡ଼ ଫୁଟି ହୋଉଛି କେମିତି କଣ? ଚିକିତ୍ସା କରୁଛନ୍ତି ନା ନାଇଁ ପୁଣି ସେଇ ଘରୋଇ ଉପଚାର ସବୁ କରୁ
ନାଇଁ ନାଇଁ ଏବେ ଟିକେ ଲୋକ ସଚେତନ ହେଲେ ନିଜ ଖରାକୁ ବେଶୀ ହେଇଯାଉଛି ଘା ଫା ସମାଳି ପାରୁନାହାନ୍ତି। ସେଥିପାଇଁ ଲାଷ୍ଟରେ ବାଧ୍ୟ ହେଇକି ମାନେ ଅତି ଭୋଗିଲା ପରଠୁ ଏଠୁ ଯାଇକି ଡାକ୍ତରଙ୍କ ପାଖକୁ ଯାଉଛନ୍ତି ଏବେ। ମୁଁ କହି ତାଙ୍କୁ କହିଲି କହିଲି ତମକୁ ଆଗୁଆ ମୁଁ କହୁଛି। କାହିଁକି ଯାଉନୁ ଡକ୍ତର କତିକି? ହେତେ ଘା ହେଇ ସାଇଲାଠୁ ଏତେ କଷ୍ଟ ପାଇ ସାଇଲାଠୁ ଯନ୍ତ୍ରଣା ପାଇ ସାଇଲାଠୁ ଯାଇକି ଡାକ୍ତରଙ୍କ କତିକି ଯିବ ହେଠୁ ଜଣେ ସେମିତି ପୁରା ହେଇଗଲେ ଜୋରେ ସେ ମାନେ ତାଙ୍କ ଦେହ ଖରାପ ହେଇଗଲା ତ ହେଠୁ ଦେଖିକି ଡରିକି ନା ଅନ୍ୟ ଲୋକମାନେ ଗଲେ ଡାକ୍ତରଙ୍କ ପାଖକୁ।
ହଉ ଟିକେ ମୁଁ ରହୁଛି। ଚି ସେ ଡାକିଲେଣି ଟିକେ ଘର ଲୋକ ଯାଉଛି କଣ ଖାଇ ଦିଟା ଆଉ।
ହଉ।